ହାଲୋ ହଁ ହାଲୋ ଆପଣ କଁ କରୁଚନ୍ତି?
ଏଇଠି ସବୁ ଖାଇବା ପିଇବା ସାରିକି ବସିଥିଲି ତାପରେ ଆମ ଉପର ଘରୁକୁ ଗୋଟେ ଛୋଟ ପିଲାଟା ଆସିଥିଲା ସିଏ ଯୋଉ ଆସିଥିଲା ଆମର ଯୋଉ ଉପର ଘରର ଯୋଉ ଦିଦି ଥିଲେ ତାଙ୍କର ବା ଡେରେ ତାଙ୍କ ଭାଇ ତାଙ୍କୁ ଗୋଟେ ବଡ ପାଣ୍ଡାଟେ ଦେଇଥିଲେ। ସେଇ ପାଣ୍ଡାଟାକୁ ଯାଇକି ନେଇକି ଆସିକି ଏବେ ବସିଚି ଆଉ।
ଓହୋ ଓହୋ ମାନେ ପଣ୍ଡା ଆଣିଥିଲେ। ଏତେ ବଡ ପାଣ୍ଡାଟା ଦେଇଥିଲେ ତାଙ୍କ ଖଟର ତ ଜାଗା ହଉନି ଗୋଟେ ମଣିଷ୍ ଭଳିଆ ପାଣ୍ଡାଟେ ଦେଇଛନ୍ତି ଯେ ଗିଫ୍ଟ ଖଟ ଉପରେ ଜାଗା ହଉନି ତାକୁ ରଖିଆକୁ। ଘରେ ବି ତାଜା ଫାଜା ଉପରେ ରଖିଆକୁ ଜାଗା ହଉନି ଟେବୁଲ ଉପରେ ଜାଗା ହଉନି କୋଉଠି କେମିତି ରଖିବେ କେୟାଣି ସେ କହୁଥିଲେ ଥରେ ଆଉ ଦେଇଛନ୍ତି ତ ଆଉ କଁ କରିଆ ଆଉ। ଶୋଇବେ କେମିତି ପାଣ୍ଡାଟାକୁ ରଖିବି କେମିତି।
ହଁ ତାପରେ ସେଇ ଯୋଉ ପାଣ୍ଡାଟା ବୋହୁତ ବଡ ସାଇଜଟା ଉପ ଯଦି ସବୁ ଖଟ ଉପରେ ରଖିବ ଖଟ ଉପରେ ମାନେ ଆଉ ଦି ଜଣଙ୍କ ଛଡା ଆଉ କେହି ଶୋଇପାରିବେନି କାରଣ ସେଇଟା ବୋହୁତ ବଡ ପାଣ୍ଡାଟା। ଆଉ ସେ ପୁରା ମାନେ ସେ ଖଟର ପୁରା ଅଧାରୁୁ ଅଧିକ ଜାଗା ପୁରା ନେଇକି। ସେଇଟା ରହୁଛି ତ ମାନେ ଏତେ ବଡ ଯୋଉ ପାଣ୍ଡା ଟା। ସେ ପାଣ୍ଡା ଟାକୁ ପୁଣି ମାନେ ଗୋଟେ ଜାଗାରେ ରଖିବା ପାଇଁ ଗୋଟେ ଜାଗାଟେ ବି ଦରକାର। କିନ୍ତୁ ଏବେ ତ ସେଇଟା ଚେୟାର ଉପରେ ହିଁ ଥୁଆ ହଉଛି। ତାପରେ ଦେଖାଯିବ ଆଗକୁ କୋଉଠି ତାକୁ ଥୁଆ ହବ କେଜାଣେ? ଆଉ ଯଦି ଆମେ ତାକୁ ନେଇକି ଯୋଉ ଗଡରେଜ ତା ଭିତରେ ଯଦି ରଖିବା। ତାହେଲେ ସେଇଟା ପୁରା ତାରି ମାନେ। ସାଇଜ ରହି ତା ଭିତରେ ବି ଆଉ ବସିବନି। ଆଉ ଆମ ମାନେ ଯୋଉ ଏତେ ଡ୍ରେସ ଶାଢୀ ସବୁ ଯୋଉ ଆମର ଯୋଉ ଏତେ ସବୁ ଲୁଗାବଟା ଅଛି। ସେ ଗଡରେଜ ବି ପୁରା ଫୁଲ ହେଇଯାଉଛି ଏମାନଙ୍କର ତାପରେ ସେ ପାଣ୍ଡା ଟା ବି ଆଉ ରହିବ। କୋଉଠି ସେଇଆ। ତାପରେ ଏବେ ଯଦି ହବ ତାହେଲେ ସେଇଟା ତ ସେଇ ଯାଇଏ ହିଁ ରହୁଛି। ନହେଲେ ଏବେ ସବୁ ବଜାର ମାନଙ୍କର ସବୁ ମିଳୁଛି ଯୋଉ ମାନେ ଗୋଟେ ମେସିନ୍ ଟେ ସେଇଥିରେ ମାନେ ସେଟା ବହୁତ ଛୋଟଟା। ମାନେ ଏଇ ଯୋଉ ଆମେ ଯୋଉ ଧରୁଛନ୍ତି ଷଣ୍ଢୁ ଆସି। ସେଇ ସାଇଜ ର ହିଁ ଖାଲି ସେଥିରେ ଗୋଟେ ତାର ଲାଗିଛି ସେ ତାର ଟାକୁ ଆମେ ଯୋଉଥିରେ ସବୁ ମୋବାଇଲ ଫୋବାଇଲ ଚାର୍ଜ କରୁଛନ୍ତି ସେଇ ପ୍ଲକ ରେ ସବୁ ର ଖି ଦେଲେ ସେଇ ତାର ଯୋଉ ସେଇ ସବୁ ପ୍ଲକ ରେ ଲଗେଇଦବା ତାପରେ ତାର ଗୋଟେ ସୁଇଚ ଅଛି। ସେଇ ଜରି ଭିତରୁ ସେ ତାର ପୁରା ମାନେ ସେଇ ପାଣ୍ଡା ଆଉ ସେ ଜରିରେ ଯେତିକି ବି ସବୁ ପବନ ଅଛି ସବୁତକ କାଢି ନେଇଯିବ। ଆଉ ମାନେ ସେଇଟା ପୁରା ତକିଆ ସାଇଜ ର ହେଇଯିବ। ଆଉ ସେଟା ମାନେ କୁଆଡେ ଯଦି ବୁଲାବୁଲି କରିବା ପାଇଁ ବି ଯିବା ସେଇଟା ବହୁତ ଭଲ। ସେ ଜିନିଷ ଟା ସେଇ ଯନ୍ତ୍ର ଟା ପୁଣି। ମାନେ ବହୁତ ଅଳ୍ପ ଟଙ୍କାରେ ମିଳିଯାଉଛି ମାନେ ସେଇଟା ଶହେ ଟଙ୍କାର ଥୁ ବି କମ୍। ମାନେ ଅନେଶଵତ ଟଙ୍କାରେ ସେ ଯନ୍ତ୍ରଣା ମିଳିଯାଉଛି। ଆଉ ଏଇଟା ଏବେ ସବୁ ସମସ୍ତେ ଆଣୁଛନ୍ତି। ତାପରେ ସେଇଟା ବି ଯଦି ଆ ମାନେ ଆଣିଦବା। ତାଙ୍କୁ ଆମେ ଦେଇଦେଲେ ସିଏ ତା ଭିତରୁ ପବନ କାଢି ଦେଇକି ତାଙ୍କୁ ତାଙ୍କ ଯୋଉଠି ବି ତମେ ତାକୁ ରଖିପାରିବ। ଏମିତି ହେଲେ ଭଲ ବି ହବ ଆପଣ କଣ କହୁଛନ୍ତି ଆମେ ତାଙ୍କୁ ଆଣିକି ତାଙ୍କୁ ଗୋଟେ ଦବା।
ହଁ ସେୟା କରିବା ଆଉ ସିଏ ତ ଜାଗା ହଉନି ଏଡେ ଗୋଟେ କେମିତି ରଖି। ଥିବ ଧରିଲା ବେଳକୁ ବି ହାଲିଆ ବଡ ଉଜନିଆ ହେଇଯାଉଛି। ଆଉ ସିଏ ଯିଏ ଆସିଲେ ପୁଣି ଆମ ଏିତରେ ଭଲ ମନ୍ଦ ଶୋଇବାକୁ ଖଟ ଅସୁବିଧା ଘରେ ରଖ ଆଉ ଜାଗା ନାହିଁ ଛୋଟ ପିଲା ଯିଏ ନେଇକି ଆସୁଛନ୍ତି ବନ୍ଧୁବାନ୍ଧବ ସିଏ ବି ଜିଦ୍ଧି କରୁଛନ୍ତି ଏଇଟାକ ଦିଅ। ଆଉ ଆମ ଝିଅ ତ ଦବାକୁ ରାଜି ନୁହେଁ ସେଇ ଜିନିଷ ଟା ଆଣିକି ଭାରି ଟେନସନ ମୁଣ୍ଡ। କଉଠି କେମିତି କଣ ରଖିବୁ? ଯଦି ପବନ ବାହାର କରିଦେବ, ମେଞ୍ଚା ହେଇଯିବ, ଆଉ ସବ କମିଯିବ। ଆଉ ଗଡରେଜ ରେ ଥୋଇଦେଲେ କଣ ହବ? କିଛି ଲାଭ ନାହିଁ। ସେ ତାର ରହିଲା ଲୁଗାପଟା ଭଳିଆ ହେଇକି ରହିବ, ଆଉ ଉ ଜାଗା ତ ନାଇଁ, କହୁଥିଲି ତାକୁ ଦେଇଦେ, ଫେରଇକି ଗୋଟେ ଛୋଟଟା ଆଣିବୁ। ସିଏ କାହିଁକି ଶୁଣିବ? ଇଏ ଝିଅ ଦବାକୁ ରାଜୁନୁହଁ, କି ତା ଭାଇ ନବାକୁ ରାଜୁନୁଁ? ଏଇ ଯାହା କରଚନ୍ତି କରନ୍ତୁ, ଦି ଜଣ ତ ଶୋଇବେ ଖଟରେ, ତାକୁ ଶୋଇକି ସାଇଟରେ ରଖ ରଖିବି ଆଉ କଣ କରିବି? ଜାଗା ନେଇଁ କୋଉଠି ରଖିବାକୁ। କଣ କରିବା, ଭାରି ଟେନସନ, ଏଡ ବଡଟେ ଆଣିଛି, ଛୋଟ ଟା ଆଣିଥାନ୍ତୁ ଭଲା। ଗିଫ୍ଟ ଦେଇଥାନ୍ତୁ, ଗୋଟେ ମଣିଷ, ଦି ମଣିଷ ର ଜାଗା ସେ ଖଟ ଉପରେ ଧରୁଛି୍। ଯା କରିବେ, କରିବେ, ଆଉ କଣ କରିବେ ଆଉ? ଏଇ ଗୁଣ ଆଉ, ରଖିଚନ୍ତି ଆଉ, ହଁ।
ହଁ, ଯଦି ହବ ଆମେ ସେ ଯନ୍ତ୍ର ଟା ନେଇ ଆସିବା, ଆଉ ସେ ଯନ୍ତ୍ରଟା ମୁଁ ନେଇ ଆସିବି କେବେ ଗୋଟେ, ମୋର ପଇସା ପତ୍ର ହେଲେ, ମୁଁ ଆଣିକି ତାଙ୍କୁ ଦେଇଦେବି। ସେ, ସେ, ସେଇ ଯଉ ଯନ୍ତ୍ରରୁ ସେ ପୁରା ପବନ କାଢିଦବେ, ତାପରେ ତାକୁ ଗଡରେଜ ହଉ, ଟେବୁଲ ହଉ, ଯୋଉଠି ମାନେ ତାଙ୍କୁ ଯୋଉଠି ବି ରଖିପାରିବେ ସେକୁ, ତାପରେ ଆଉ ସେ ପାଣ୍ଡା ଟାକୁ ଆମେ, ଆମର ଦାଣ୍ଡ ଘରର ତାଜା ରୁ ଯେତେବେଳେ ମାପୁଥିଲୁ, ସେଟା ପୁରା ସେ ତାଜା ରୁ ଜଷ୍ଟ ଟିକେ ହିଁ ଥିଲା, ନା ମାନେ ସେ ତାଜା ଠୁ ମାନେ ତା ଗୋଡ ପୁରା ଲାଗିବା ପାଣି, ଦେଖିଲା ବେଳକୁ ସେ ପାନ ଟା ଏତେ ଏତେ ବଡ ହେଇଚି, ଆଉ ତାର ହାଇଟ ହଉଚି ଶହେ ଚାଳିଶ ସେଣ୍ଟିମିଟର, ଏତେ ବଡ ସେ ପାଣ୍ଡା ଟା
ହଁ, ହାଲୋ।
ହାଲୋ।
ହଁ ହାଲୋ।
ହାଲୋ, ଶୁଭୁଚିତ?
ହଁ ହଁ କୁଅନ୍ତୁ, ଶୁବୁଚି। ହାଲୋ।
ହଁ ମୁଁ ସେଇ, ହାଲୋ।
ହଁ କହୁନାହାନ୍ତି?
ହଁ ମୁଁ ସେୟା ହିଁ କହୁଥିଲି, ମାନେ ଏତେ ଯୋଉ ବଡ ପାଣ୍ଡା ଟା ହେଇଚି ତାର ହାଇଟ ହଉଚି ଶହେ ଚାଳିଶ ସେଣ୍ଟିମିଟର, ଆଉ ଏତେ ବଡ ପାଣ୍ଡା ଟା ରଖିବା ପାଇଁ ବି, କୋଉଠି ସୁବିଧା ନାହିଁ। ତ, ଏତେ ବଡ ପାଣ୍ଡଟାକୁ ଯଦି ଫେରଇ ଦିଅନ୍ତେ ବି, ଭଲ ହୁଅନ୍ତା। କିନ୍ତୁ ସେ ତ, ଫେରାଇବାକୁ ମନା କରୁଚନ୍ତି, ଆଉ ଏତେ ବଡ ଯୋଉ ପାଣ୍ଡା ଟା, ମାନେ ତାକୁ ରଖିବା ପାଇଁ ବି ସୁବିଧା ଥିବା ଦରକାର ନା?
ହଁ ପା, ସୁବିଧା ନାହିଁ, ଭାରି ଟେନସନ। ଘରେ ବି ଅଲଗା ଜିନିଷ ପତ୍ର ସବୁ ଅଛି, ବେଗ ଫେଗରେ ବହି ପତ୍ର ଅଛି। ପାଠପଢା ଛୁଆଙ୍କର ବହି କୋଉଠି ରଖିବୁ? ସିଏ ଆମର ଜଣେ ଆସିଥିଲେ, କୁଣିଆ ଭଣଜା ଜଣେ ସିଏ ଛୋଟ ପିଲାଟେ କାନ୍ଦିବ ଦେଖିଲେ, ସେ ଆମ ପୁଅ କହିଦେଇଚି ତାକୁ। ସିଏ ଆସିକି ଖୋଜିଲା, ଆମେ ନେଇକି ଆମ ସାଇଟି ଘରେ, ଜଣଙ୍କ ଘରେ ରଖିକି ରଖିଦେଇଚୁ, ତାକୁ ଆଜିିକାଲି ଭିତେରେ ଆଣିବୁ ବୋଲି ତାଙ୍କର କହିଲେଣି। କଣ କଇବ ଯେତେ-ଯେତେ କୁଣିଆ ଆସିବେ କଣ ନେଇକି ସମସ୍ତେ ଘରେ ରଖିବ ନା। ଏଇବା ଟେନ୍ସନ ତାକୁ କହୁଚି ନେଇଯା ଗୋଟେ ଫେରେଇକି ଛୋଟିଆଟା ଆଣିବୁ ସେ ଜମା ରାଜି ହଉନି। ରାଜ ହଉନି ଇଏ ବି ଦବାକୁ ରାଜି ହଉନି କଣ କରିବି କରନ୍ତୁ ସେ। ତାଙ୍କ ଟେନ୍ସନ ସିଏ ତାଙ୍କର ବୁଝିବେ, ଆମର ଆଉ ଟେନ୍ସନ ନବାର ନାହିଁ, ଶୁଣୁନାହାନ୍ତି ନାଇଁ ଏଡେ ବଡଟା ଆଣିଆ କଣ ଦରକାର, ଏ ଚାରି ହଜାର ପାଞ୍ଚ ହଜାର ଦେଇକି। ସେଇ ପଇସା ରଖିକିନା ଅଲଗା ଜିନିଷ କାମ ଦେଖିଥାନ୍ତା, ପାଣ୍ଡା ଟା କଣ ବଡ ପିଲା ହେଲାଣି ଖେଳିବ କଣ ପାଣ୍ଡାରେ। ଏ ଦେଇଚି ଆଉ ଖୁସିରେ ଆଉ କଣ କହିବ ତାକୁ ଆଉ, ଏଇଭଳିଆ ଆଉ କ ଥା ଆଉ କଣ, ଆଉ
ଆଜି ଆପଣଙ୍କର ରୋଷେଇବାସ କଣ ହେଇଚି?
ଆମର ଆଜି ରୋଷେଇ ହେଇ ଶୂନୁଶୂନୁଆ ଶାଗ ଭଜା ହେଇଚି ଆଉ ଆଳୁ ଭେଣ୍ଡି ଭଜା ହେଇଚି। ଆଉ କାଲି ଆମର ଗୋଟେ ଭୋଜି ଥିଲା ଯାଇଥିଲୁ, ଖାଇଦେଇ ଆସିଥିଲୁ ଆଉ କାଲି ରୋଷେଇ ଥିଲା ଭାତ ପଖାଳ ଅଳ୍ପ ଆଜି ପଖାଳ ରାନ୍ଧଚି, ଯିଏ ଖାଇବ ପଖାଳ ଖାଇବ ଯିଏ ଖାଇବ ଗରମ ଖାଇବ। କୋଳଥ ଡାଲି ଟିକେ କରିଦେଇଚି, ଯିଏ ଗରମ ଖାଇବ ତାକୁ ଖାଇବ ଏ ଭଜା ଫଜା ଖାଇବେ ଆଉ। ଆମ୍ବ ଅଛି ପାମ୍ପଡ଼ ଆଉ କେତେ ପ୍ରକାର କରିବ ଯେ? ଉଁ ଏଇଭଲିଆ କରିଚି ଆଉ। ଜଣେ ରାଗ ଖାଇବନି ତାହାର ଭଜା ଅଲଗା, ଜଣେ ରାଗ ଖାଇବ ଯିଏ ପଖାଳ ଖାଇବନି ସିଏ ଗରମ ଖାଇବ। ଆଉ ଏଇଭଳିଆ ସବୁ ଜଞ୍ଜାଳ ଆଉ, ହେଇଚି ସବୁ ରକମର ଯିଏ ଯା ଖାଇଲା ଆଉ। ଖରା ବି ଦେଖୋଉନି ପସ୍ ଟିକେ ଦିଅଶୁଆ ହେଇଗଲାଣି ସକାଳୁ-ସକାଳୁ, ଆଉ ଲୁଗାଗୁଡ଼ା ସବୁ ଓଦା ହେଇଚି। ଶୁକେଇ ଦେଇ ଆସିଚୁ ବର୍ଷା ହେ ପକେଇଲା ତିନ୍ତି ହେଲା ଯାହା ହଉଚି ହଉ। ବର୍ଷା ପୁଣି ଛାଡିଗଲା। ହେ ଯିଏ ଉଦା ହଉଚି ହଉ ଯାହା ହଉଚି ହଉ ରାତିକି ଦେଖିିଆ, ପବନ ବାଜିଥିବ ଆଣିବୁ ନ ଆଣିବୁ ଫ୍ୟାନ୍ ରେ ପକେଇଦବୁ ଆଉ, ଏଇଭଳିଆ ଆଉ। ଗୁଳୁଗୁଳି ପଡୁଚି ଜୋର ବର୍ଷା ସିନା ନାଇଁ, ଟିକେ-ଟିକେ ଝିପିଝିପି ଗୁଳୁଗୁଳି ଗରମ ପବଳ ଜୋରେ ହଉଚି। ଏନ୍ତି ଆଉ ବସିଚି ଆଉ, ରୋସେଇ ବାସ ସାରିକି ଆଉ।
ହଁ ଆମ୍ ଆମର ବି ଆଜି ହେଇଥିଲା ଭାତ, ଡାଲି, ଛୁଇଁ ଆଳୁ ଭଜା, ପୋ ପୋଟଳ ଆଳୁ ତରକାରୀ ଆଉ ଯୋଉ ଟି କେ ଛତୁ ବି ହେଇଥିଲା, କାରଣ ଆଜି ଟିକେ ଆସିବେ ତ ଆମ ଘରକୁ କୁଣିଆ ସେଇ ଯୋଗୁରୁ ଅଧିକ ହେଇଚି ରୋଷେଇ। ତାପରେ ଆସି ସାରିଲେ ସେମାନଙ୍କୁ ଯୋଉ କଲରା ରେ ଯୋଉ ବେସନ ପ କେଇକି ଯୋଉ ଚିପ୍ସ ହୁଏ ସେଇଟା ହବ, ତାପରେ ଯୋଉ ଆଉ ମାନେ ଯୋଉ ପାମ୍ପଡ଼ ଛଣା ହବ, ପାମ୍ପଡ ଛଣା ହେଇସାରିଲା ପରେ ଏତିକି ତାପରେ ଆମ୍ବ ଅଛି ଆମ୍ବ ଯଦି ଖାଇବେ-ଖାଇବେ ନହେଲେ ନାଇଁ ଆଉ।
ଓହ ଏଇଚନ୍ତି ଆମ୍ବ ସିଜିନ୍ ଟା ଆଉ ଆମ୍ବ ଖାଇବେନି ଯେତେବେଳେ ଯୋଉ ଫଳ ମିଳିଲା ସିଜିନ୍ ରେ ଖାଇଲେ। ଆମ୍ବ ପ୍ରବଳ, ଆଉ ଆଠ ପନ୍ଦର ଦିନି ଗଲେ ଆମ୍ବରେ ସବୁ ପୋକ ହେଇଯିବ। ବର୍ଷା ହେଇଯିବ ଆଉ ଆମ୍ବ ଭଲ ଲାଗିବନି, ଆଉ ପାମ୍ପଡ ଟିକେ, ଡାଲି ଟିକେ ସାଧା କରିଦେଲେ, ଏ ଛୁଆ ଭଲରେ ଖାଇଦେବେ। ଆଉ ଆଇଁଷ ଦିନେ ତ ଆଇଁଷ ହେଲେ, ଏମାନେ ଏଗୁଡାକ ତ ହବନି, ଆଇଁଷ ହେଲେ ତାଙ୍କର ଭଲ। ଆଜି ମଙ୍ଗଳବାର ସାଧା ଅଛି, ଟିକେ କରିଦେଲେ ଭଲ ଆଉ। ଖଇଦେବେ ଆଉ ଆମ୍ବ ସିଜିନ୍ ଏବେ ଟିକେ ଆମ୍ବ ଭଲ ଲାଗେ। ଆଉ ହ ଆଉ ଆଠ ଦିନ ପନ୍ଦର ଦିନ ହେଲେ ଆମ୍ବ ଭଲ ଲାଗିବନି। ପୋକ ହେଇଯିବ ସବୁ ଆମ୍ବର ପା। ଆଉ ଏଇ ଜଉ କୁଣିଆ ମଇତ୍ର ଆସିବେ, ସେଇ ସାଧା କହିକି ଆମ୍ବ ଟିକେ ଦେଇଦେଲେ ଭଲ ଲାଗିବ। ତାଙ୍କୁ ଖାଇଦେବି ଆଉ।
ଅହଁ ହଉ ରଖୁଛି, ମୋର ଏବେ ଟିକେ କାମ ଅଛି ଆଉ କେବେ କ କଥା ହବା ଆଉ। ଆପଣ କେତେବେଳେ ଫ୍ରି ଥିବେ ଯଦି ମତେ ଫୋନ୍ କରି, ଫୋନ କରିଦେବେ, ମୁଁ ଆପଣଙ୍କ ସହିତ କଥା ହେଇଯିବି? ଏବେ ପାଇଁ ତ ମୁଁ ରଖୁଛି।
ହଁ ଠିକ୍ ଅଛି, ରଖନ୍ତୁ।